ହଲୋ।
ହା ହୁଁ। ଆଲ ମୋର ସେଇଟା ରିଜେକ୍ଟ ହେଇଗଲା ଲୋ ମୁଁ ତୋ କତିକି ଜଉ କଲ ଟା କଲିନି ହ୍ୟାଲୋ। ସେଇଟା ଇଏ ହେଇଗଲା କିଛି ରିସିଭ ଇଶୁ କଲ ତ ଲଗେଇଲେ ମାନେ ସେଇଟା ଇଏ ହବ ସେ ଇଏ ହେଇଗଲା।
ଖାଇ ପିଇ ସାଇଲୁଣୁ?
ହଁ ମୁଁ ଖାଇକିରି ଇଏ କଲି। ହଁ ଆଉ ଡାଲି କଲିନି ଦହି ଥିଲା ପୁଅକୁ ଦହି ଭାତ ଦେଇଦେଲି। ଆଉ ମୁଁ ଟିକେ ନାଉ ଦହି ପକେଇକି ଦହିଟା ଖଟାଳିଆ ହେଇଥିଲା ବୋଲି ଚିନି ପକେଇଦେଲି ଆଉ ରାଇତା ଚେର ଲଗେଇକି ଖାଇଦେଲି ଆଉ। ଯାଇଥିଲି ବା ଏଇ ଭୁଇ ଦେଇ ଡାକିଲା ଫୋନ କରିଥିଲେ।
ହୁଁ।
ହଁ କହିଲି ଆଉ ତମ ଏକଜାମ
ଦିନ କିଲ ଶ୍ରାଦ୍ଧ ଯୋଉ କହୁଥିଲୁ କାଲି?
ଉଁ ଶ୍ରାଧ ନୁହେଁ ଲ ଏଘର ପଚିଷ୍ଟା। ନାଇଁ ହେଇଥିଲା ସେ ଯଉ
ସେଟା ଗଲା।
ହୁଁ ହୁଁ।
କାଲି କେତେବେଳେ ଯାଇଚି ଖାଇଲ?
ଏ ମୁଁ ମତେ ଇଏ ଇଏ କଲେ ସେ ସାଢେ ଗୋଟେ ଖଣ୍ଡେ ଟାଇମ ହବ। ଦିଟା ଟାଇମ ହେବ। ଆଉ ଆସିଲେ ସେ ବଡ ବୋଉ ଡାକିବାକୁ ବଡ ବୋଉଙ୍କୁ କହିଲି ବଡ ବୋଉ ଆଉ ମ ହଁ ଆସିକିରି ମୁଁ ଏଠି ଖାଇପାରିବିନି ମୋ ଗୋଡ ଘୋଳେଇ ବିନ୍ଧା ହେବ ଇଏ କରିବ। ଗୋଡ ନମ୍ୱେଇବାକୁ ମତେ ପଡିବ ଇଏ କରୁଚି ଏଠି ଖାଇଲା ବେଳକୁ। ମୁଁ କହିଲି ଆଉ ବଡ ବୋଉ ଇ ଇଏ କର କହିଲେ ଆଉ ହଁ ତ ସସୁର ନାଗି ଆଣିବ ତ ଶାଶୁ ଆଉ ସେଇ ଫିନାଇଲି ମୁଁ ଦେଇ ଦେବି ଇଏ କରିବି। ସେ ମାଆଙ୍କ ଲାଗି ଆଣିଥିଲେ ବହୁ ଧୁପ୍ ଯେ ମାଆ କହିଲେ ଏତିକ ଖାଇପାରିବନି ମତେ ଦିଟା ଦେଇ ହେଲେ ଖଟା ଟିକେ ଦେଇଥିଲେ ମୁଁ ଖାଇ ଦଉଥିଲି। ପୁଣି ଯଉ ଆଣିଲେ ମୁଁ ହେଥିରୁ ଆଉ ଦିଟା ଆଇଁଲି ଡାଲମା ଟିକେ ଖଟା ଟିକେ ଆଣିକିରି ଖାଇଦେଲି। ଖାଇ ଦେଇ ସାଇଲା ପରେ ମୋ ଦିଅ ଖାଲି କଣ ହେଇଗଲା। ମୁଁ ବିରି ଦିଟା ଚାଉଳ ମୁଠେ ଧୋଇକିରି ତାକୁ ରଖିଥିଲି ବାଟି ବୋଲି ଆଉ ବାଟିଲି ନେଇ ତ। କଁ କଲି ନା ଥୋଇଦେଲି।
ତ ଗ୍ରାଇଣ୍ଡର ଠିକ ନାଇଁ କି।
ହ ସଜାଡେ ନାଇ
ଆଉ ଗ୍ରାଇଣ୍ଡର ଟା ଆଗ ସଜାଲୁନି।
ଗ୍ରାଇଣ୍ଡର ବା ସଜଡା ହେଇଛି ଏକାତି ମାନେ ସେଟ ବାଟ ବଲେ ମାନେ ଝିଅ କଣ ହେଇଗଲା ଖାଇବେନି ତ ଅ କଲା ତାକୁ ଥୋଇଦେଲି ଅଧଘଣ୍ଟେ ଘଣ୍ଟେ ଶୋଇ ଖାଇଲା ପରେ ଯାଇକି ଯିିବା ଭଲ ଲାଗିଲା ତାପରେ ଉଠିକରି ଆ ଯ ରେ ହେଇଥାନ୍ତା ଆଉ ତାକୁ ଦି ଦି ଥର କରିକି ବାଟ ନେ ନା ଦିଥର କରି ହେଲା।
ହୁଁ।
ହଁଁ ବାଟିକିରି କରିଥିଲି କାଲି ରାତିରେ ସେଇଆକୁ ପିଠା ଗୋଟେ କଲି ମା ଖାଇବା। ପୁଅକୁ ଗୋଟେ ଦେଇଥିଲି ପୁଅ ଖାଇଲା ମୁଁ ଗୋଟିଏ ଖାଇଥିଲି। ଆଜି ସକାଳେ ସେମିତି ତାକୁ ଗୋଟେ ଦେଲି ସ୍କୁଲକୁ ନେଇକି ଯାଇଥିଲା ଆଉ ଗୋଟେ କରିଦେଇକି ରଖିଦଥିଲା। ହେଲେ ବୁଢ ନକି ବୁଢିକି ଦେଲେ। ଆଉ ଗୋଟିଏ ରହ କରିକିରି ମୁଁ ଖାଇଲି ମୋର ଇଏ କଲେ ଆଉ ଟିକେ ଆଣ ଅଛି ପୁଅ କହୁଥିଲେ ମୁଁ କହେ ଅଧା କିଲୋ ସୁଝିବ। ଆଣିନି ଆଉ ମୁଁ ଇଏ କରିଦେବି ତୁ ଖାଇବୁ ଇଏ କରିବୁ ଉଁପି ଠା ଗୋଳେଇ ଦେଇଥିପି ଇଏ କରବୁ ମୁଁ ତା ସେୟା କହିଲି। ମୁ କଲି ହସ୍ତା ଖାର ଲେଖିଦେ ଇଏ କରିବୁ ସୁତ ଲେଖା ନ ଲେଖିଦବୁ ଇଏ କରିବୁ। ଲେଖେ ଲେଖେ ଦେଇକରି ଶୋଇବୁ। ଉଠିକିନା ବାଜିରେ ସୁଜି ଆଣିବୁ ମୁଁ କହିଲି। ସୁଜି ଯାଇକି ଚାରିଟା ପାଞ୍ଚଟା ବେଳକୁ ଯିବୁ ଆଣିବୁ। ଏଇ ଖଣ କଣ ଦୋକାନ ଖୋଲଥିବ ନା କଣ ସୁଜିି ଆଣିବୁ।
ଏବେ ଶୋଇଚି ନା କଣ କରୁଚି।
ନା ଆ ମ ସେ ହସ୍ତାକ୍ଷର ଲେଖୁଥିଲା। ଆଉ ହେଇ ସେଠି କଣ ବସିକିରି ବାରୁ ବାରୁ ହୋଉଚି ଖଟ ଉପରେ ଗଡୁକିରି। ଉଁ ଓଡିଆ ହିନ୍ଦୀ ଲେଖିଦେଇଚି ଇଂଲିଶ ଲେଖିବ ବୋଲି ଲେଖୁ ନେହିଁ ତ କଣ କରୁଚି। କେୟାଣି କି ଲେଖୁଚି।
କିଏ ଗୋଟେ ଏଇନା କଲ୍ କରିଥିଲା ତୋ କତିିକି।
ନା ମ ମୋ କତିକି କେହି କଲ କରିନାହାନ୍ତି। ଜାନି ଦେଇ କରୁଥିଲେ।
କାଉଁ ହେଲା ମତ୍ ତେ ଶୁଭିଲା ଯୋଉ ସେତେବେଳେ ଯେମିତି ଜାନି କରିଥିଲା ଯେମତି ଶୁଭୁଥିଲା ସେମତି।
ସେ ଯାଇଲା।
ଆଉ ସେଇଆ ହେଇଥିବ।
ଆଉ ଖାଇସାରଲୁଣି।
ହଁ ଖାଇକିରି ଏଠି ଗଡୁଚି ଆଉ ଆମ ପୁଅ ତାର ଖାଇ ଦେଇକି ପଳଉଚି କୁଆଡେ ବୁଲି। ଆଉ କରିବୁ କୋନୁ ବୁଲି ପଳଉଚି କୁଆଡେ। ଆଲୋ ଗୋଟେ ଗଞ୍ଜି ଏ ଯୋଉ ବୋଉ କାମ ରେ ଯୋଉ ଗଞ୍ଜି ସମସ୍ତଙ୍କର ହେଇନଥିଲା।
ହୁଁ।
ସମସ୍ତଙ୍କର ସେମ ଗଞ୍ଜି ମ ସେମ କଲର
ହୁଁ ହୁଁ।
ମାଟିଆ ର ଯୋଉ ମାଟିଆ ନୁଆମ ସେଟା କଣ ପତ୍ର କଲର ପୁରା ଫିକାଳିଆ। ସେଇ କଲର ସେଇ ଗଞ୍ଜି ଟା ବିଜୁର ବା ସେମିତି ଗଞ୍ଜି ହେଇଥିଲା ନା କ
ସମସ୍ତଙ୍କର ହେଇଥିଲା।
ହଁ ସେଇ ଗଞ୍ଜି ଟା ମାନେ ଥୁଆ ହେଇଚି ଜମା ପିନ୍ଧୁନି ମୁଁ କହିଲି ତୁ ଯୋଉ କୁଆଁର ପୁନେଇକି ଦିଟା ଗ ବେନିଅନ୍ ଆଣିଥିଲି ସେଇ ଦିଟା ଯୋଉ ଧଳା ମା ଟିଆ ଧଳା ଆଉ ଯୋଉ ଗୋଟିଏ ଉଁ ଉଁ ଧାଉଆ ର ପୋଡା ପୋଡ଼ା ଖଇରିଆ ଭଳିଆ ସେ ସେଇ ଦିଟା ଗଞ୍ଜିକି ସବୁ ଦିନ୍ ସେ ପିନ୍ଧେ। ଫୁଲ ପ୍ୟାଣ୍ଟ ଦିଟା ଯୋଉ ଟ୍ରାପ ସୁଟ ଦିଟା ଆଉ ସେଇ ଦିଟା ଗଞ୍ଜି କିଲ ହଜାର ଗଞ୍ଜି ସାର୍ଟ ତୁ ତାକୁ ପିନ୍ଧୁନୁ ତୁ ସେଇ ଦିଟାକୁ ପିନ୍ଧୁଚୁ।
ହୁଁ।
ଆଠୁ ତାପରେ କାଲି ସବୁ ଆଲଣା ବାଲୁ ବାଲୁ ହେଇଥିଲା ଯୋଉ ପା ରା ନ ପିନ୍ଧିବା ଏକାଥରେ ବାହାର କରିିକି ଗୋଟେ ଗଣ୍ଠୁଲି ବାନ୍ଧଦେଲି ଆଉ ସବୁ ଆଲଣା ଙ୍କୁ ପୁରା ସାଇଜି କରିକି ରଖିଦେଲି ମୁଁ କହିଲି ପୁରା ଅବାଗିଆ ଦେଖା ହଉଚି ତା ପ୍ୟାଣ୍ଟ ସାର୍ଟ ସବୁ ସଜାଡିକି ରଖିଲି ମୁଁ କହିଲି ଉ ତତେ ମୁଁ ଦେବି ଗୋ ଟେ ପେଣ୍ଟ ଡେଲି ପେଣ୍ଟ ଗଞ୍ଜିି ଦେବି ଯୋଉଁଟା ତୁ ସେଇଟା ପିନ୍ଧୁ ତୋ ମନେ ମନେ ପିନ୍ଧିବୁନୁ। ମୋ କହିବା କଥା ଆଜି ହଳେ ପିନ୍ଧିବୁ, କାଲି ହଳେ ପିନ୍ଧିବୁ ନା ନାଇଁ। ମୁଁ ତୋତେ ଯୋଉ ଟା ଦେବି ତୁ ପିନ୍ଧିବୁ। ତୁ କଣ ଯୋଉ ଦି ହଳ ପିନ୍ଧିବୁ ସେଇ ଦିହଳୁକୁ ମାସ ସାରା ବର୍ଷ ସାରା ପିନ୍ଧୁଥିବୁ।
ହଁ।
ଏଣୁ ଆଜି ମୋତେ ନେଇକି ଦେଖେଇଲା ଯୋଉ ମାଟିଆ ପେଣ୍ଟ ଟେ ମୁଁ ଆଣି ଥିଲି ରଜ ଆର ବର୍ଷ ରଜକୁ କି କଣ ଏଇ ଯୋଉ ଚଡେଇ ଧରାରୁ ସେଇ ପେଣ୍ଟ ଟା ଏଠୁ ପିନ୍ଧୁ ନଥିଲା ଜମା ଆଜି ନେଇକି ଦେଖେଇଲା ସେଇ ପେଣ୍ଟ ଆଉ ବୋଉ କାମରେ ଯୋଉ ଗଞ୍ଜି ହେଇଥିଲା। କହୁଛି ମାମା ଏଇଆକୁ ପିନ୍ଧିବି, ମୁଁ କହିଲି ର ତ ଯୋଉ ଉଁ, ଗ ଜି ଏ ମାନେ ଉଁ, କେମିତିଆ କଇଲୁ? ମାନେ ଏଁ, ପାଉଁଶିଆ କଲର୍ ର ଗଞ୍ଜି ଗୋଟିଏ। ଆଁ, କଳା ନୁହଁ ତାକୁ କଳା କହିବୁନୁ, ସେଟା କି କଲର୍ ଗୋଟେ ଧୂସରିଆ ପାଉଁଶିଆ କଲର୍ ଦିଆ ଗଞ୍ଜି, ବାଦଲ କଲର୍ ବା ସେମତା ଗୋଟେ ଗଞ୍ଜି ଅଁ, ମୁଁ ଆଣିଥିଲି ସେଇ କୁଆଁର ପୁନେଇଁ ନା ର-ଅଷ୍ ରଜରେ ସେଇ ଚାରିଧାରା ରୁ। କି କଣ କୋଉଠୁ ଆଣିଥିଲି। ସେ ଗଞ୍ଜି ସେମିତି ଟୋଟାଲ ପିନ୍ଧୁ ନଥିଲା, ମୁଁ କହିଲି ସେ ପେଣ୍ଟ ସାଙ୍ଗ ତୁ ଏ ଗଞ୍ଜି ଟା ନେ ପିନ୍ଧି, ନା ନା ମୋ ନା ମା ମୁଁ କହିଲି ଏଇ ନିଆଁ ନଗେଇଦେମି ସବୁ ପୋଡିି କେଇଠି ଯାଇଥେମି ତ ସବୁ ପେଣ୍ଟ ସାର୍ଟ ତୁ କାଆକୁ ପିନ୍ଧିବୁ ମୁଁ ଦେଖିବି। ଗେଟ୍ ପର୍ଯ୍ୟନ୍ତ ଯାଇଥିଲା ମୁଁ ତା ପଛେ ପଛେ ସେ ଗଞ୍ଜି ଟାକୁ ନେଇକି ଯାଇଥିଲି, ସିଏ ସେ ବୋଉ କାମ ଗଞ୍ଜି ଟାକୁ ଧରି ଥିଲା ପିନ୍ଧିବ ବୋଲି। ସେ ତ ଏଠୁ ପିନ୍ଧିବନି ଗଞ୍ଜି ଟାକୁ ଧରିକି ଗେଟ୍ ବାହାରକୁ ବାହାରି ଯିବ। ଏଇ ଠୁ ଗଳେଇ ଗଳେଇକା ଯାଉଥୁବ ଗେଟ୍ ବାହାରୁ। ଏଠୁ ମୁଁ କଇଲି ଏଇ ସେ ଗଞ୍ଜି ଟା ଆଣେ, ଏଟା ନେ, କଇଲା ନା ମୋ ମୁଁ କଇଲି ସେ ସବୁ ନିଆଁ ନଗେଇକି ପୋଡ଼ିଦେବି, ସବୁ ଜାଳିଦେବି, ତ ଥିବ ଯେ ତୁ ପିନ୍ଧିବୁ, ସେଉଠୁ ତାପରେ ସେଉଠୁ ତମ ତମ ହେଇକି ଆସିଲା, ଆସିକିରି କହୁଚି ନେ ମୋ ହଁ, ହଁ, ହଁ, ହଁ, ଗଞ୍ଜି ଟାକୁ ମୋଡିକି ଧରିକି ଏକାଳେ ଲାଲ ଲାଲ ହେଇକି ଦେଖୁନୁ ସେ ରାଗିଗଲେ। ସଡନ୍ ମୁଁ ପୋଡି ଜାଳି ଦବା କଥା କହିଲି ରାଗିଗଲେ ଯେମ ତୋତେ ମାରିବ କି ମରିବ ଯେମିତି ଦେଖିନୁ। ସେମିତି କରୁଛି ଫୋ ପାଡି ଦେମି କଇକି ପୁ-ଫୋପାଡି ଦେଲା ସେ ଝୁନା ଖୁଡିି ଘର ବାରିରେ ପଡ଼ିଲା। ଏଠୁ ମୁଁ କହିଲି ତା ରାଗ ମୁଡ୍ ଟା ଏଇନା କେ ତ କିଛି କଇବା ଠିକ ନୁହଁ। ସେଠୁ ମୋ ହାତରୁ ଭିଡ ଡି, ନେଇଗଲା ସେ ଗଞ୍ଜି ଟା, ମୁଁ କହିଲି ତ ନଉ ଏଇନା ତମ ତମ ହଉ, ସିଆଡକୁ ପିନ୍ଧିକି ପଳେଇଲେ ସଇଲା। ତା ରାଗ ଶାନ୍ତ ହବ।
ହଁ।
ସେଉଠୁ ତାପର ମୁଁ ଏ ଗଞ୍ଜି ଟାକୁ ଧରିକି ପଳି ଆଇଲି ସେ ତାର ସିଏ ସିଆଡେ ଗଲା ତ ପିନ୍ଧିକି ଯାଇଥିବ।
ଆ ପୁଣି ମୋତେ ଦେଖଉ ତୁ ତୋ ମନ ମନେ ପିନ୍ଧିବୁ। ପୁଣି ମୋତେ ନେଇକି ଦେଖଉଥୁଲୁ କାହିଁକି? ମାମା ଏଇଟା ପିନ୍ଧୁ ଚି, ମୁଁ ସେଠୁ କହିଲି ନାଇଁ ଏ ଗଞ୍ଜି ପିନ୍ଧିନା ଚାଲ ମୁଁ ତୋତେ ଆଉ ଗୋଟେ ଦେବି।
ହ
ଉଁ, ହୁଁ, ହୁଁ, ସେଇଆକୁ ତ ନାହିଁ, ନାହିଁ ଏଇଟା ପିନ୍ଧିମି କହିକିରି ରାଗ ତମ ତମ ହେଇଗଲା।
କଟି ଗଲାକି ତୋର?
ନା ମୋ ଏଇ ଯୋଉ କଣ କହୁଥିଲି, ଉଁ, ଏଇ ଯୋଉ ଉଁ, ଇଏ ଦଇବରା ଯେ କରୁ ଯେମତି ମାନେ କେମିତି କଣ କରୁ ଦଇଟାକୁ ତା ଖାଲି ଫୁଟେଇକିରି ଫୁଟ ଇଏ ଟା ତା ଦେହରେ ଉଜାଡୁ
ବରା ଟାକୁ ଯେ କୌଣସି ଯେମିତିଆ ଦହିବରା ତୁ କର ବରା ଛାଣିବୁ ଗରମ ପାଣିରେ ବରା ଟାକୁ ପକେଇଦବୁ। ସେ ଗରମ ପାଣିଲା ଟିକ ସୋଢା ପକେଇଥି ଦବୁ। ସୋଢା ନ ପକେଇଲେ ଚଳିବ ନହେଲେ ଥଣ୍ଡା ପାନିଲେ ତ ମୁଁ ସାଙ୍ଗେ ସାଙ୍ଗେ ଗରମ ଗରମ ଛାଣିକି ଥଣ୍ଡା ପାନିରେ ପୁରା ମୋ ପରା ଭଲ ହୁଏ ମତେ ମିତାଲି କହିଲା ଏଇ ର ରଜକୁ ମୁଁ କରିଥିଲି ମିତାଲି କହିଲା ଗରମ ପାଣିରେ ଭାଉଜ ସୋଡା ଟିକେ ପକେଇଦବ ପ ପକେଇବ ତାଧିଅରେ ବରା। ମୁଁ କାହିଁକି କଲି ସେ ବରା ମୋର ଟାଣେ ଟାଣେ ହେଲା ମାନେ ତ କାହିଁ ବାଗ ଲାଗିଲାନି ମୁଁ ଥଣ୍ଡା ପାଣିରେ ପୁରା ଗରମ ବରାଟା ଚା ବାହାର କରିମି ତ ପାଣି ପକେ କେଇମି ବାହାର କରମି ତ ତେଲରୁଛି ପାଣିରେ ପକେଇବି ସେମିତି କଲେ ସେ ବରା ଟା ଭଲ ହବ ପାନିରେ ପକେଇକି ରଖିଥିବୁ ତାପରେ ତୋର ଦହି ପାଣି କରିକି ନହେଲେ ସେଇ ପାଣି ଯଦି ଦହି ପାଣି କରିବୁ ଦହି ଚିନି ଲୁଣ ପାଣି କରିକି ଉ ଉୁଁ ତା ଦେହରେ ବରାକୁ ପକେଇଦବୁ ଆଉ ଫୁଟେଇକରି ତା ଦେର ଓଜାଡି ଦବୁ କଣ ସୋରିଷ ଉଁ ଭେରସୁମା ପତର ଶୁଖିଲା ଲଙ୍କା। ସୋରିଷା ଭେରସୁଙ୍ଗ ପତର ଶୁଖିଲା ଲଙ୍କା।
ହୁଁ।
ଫୁଟେଇକି ତା ଦେହରେ ଓଜାଡି ଦବୁ ଆଉ ଆଉ ଯଦି ଯୋଉ ଆର ଦହିବରା କରିବୁ ମୁଁ ଯେମିତା କରିଥିଲି ଯୋଉ ସସ୍ ଦେଇ ଖାଇବ ଟମାଟୋ ଟ ସସ ଉଁ ଚିଲି ସସ୍ ସେଇଟା ମୁଁ ଏଇ ଏଇ ରଜରେ କରିଥିଲି ଦିଟୁ ଆସି ଥିଲା ମୁଁ କରିଥିଲି ସେଇ ବରା ମିତାଲି ତା ଜଇଁକି ଡାକିଥିଲି ବି ବରାଦ କାଜୁ କିସମିସ ଦବ କାଜୁ କିସମିସ ଟିକେ ରଖିଥିବ ତା ଦେହରେ ବରା ଟା ଯୋଉ ଚାପିବ ତା ଦେହରେ ପୁରାଇକି ଚାପିଦବ।
ସେ ଉପରେ ବରା ବରା ଉପରେ କାଜୁ କି ସମିଶି ଦେଇକିରି ଚାପିଦବ ଚାପି ଦେଇକି ବରାକୁ ଛାଣିବ। ଛାଣିକି ପାନିରେ ପକେଇବ ପାନିରେ ପକେଇବ ତାପରେ ଯୋଉ ହ ଚିନିଟାରେ ଦହି ନା ଚିନିଟା ଦହିଟାରେ ଚିନି ପକେଇକିରି ଫେଣ୍ଟି ଦବ ଯାହା ବରା ଦବ ବରା ଧର ଯାକୁ ଦିଟା ଦେଏକି ଚା ଚାରିଟା ଦେଏକି ଗୋଟିଏ ଦେ ତାପରେ ଦହି ବରା ପ୍ଲେଟରେ ଦବ ଦେଇକି ତାପରେ ଦହି ଦବ ଦହି ଦେଇକି ତାପରେ ସସ୍ ଦବ ଯିଏ ଲଙ୍କା ଖାଇବା କଥା ଅଧିକ ଯୋଉ ଚିଲି ଚିଲି ସସ ଦବ ହଁ ତୁ ଯଦି ତାଦେହରେ ଜିରା ନକା ଗୁଣ୍ଡ ଦବୁନୁ ଜିରା ନକା ଗୁଣ୍ଡ ଦେଲେ ସେଗୁଡା ଟେଷ୍ଟ ଲାଗିବନି କିନ୍ତୁ ଚିଲି ସସ୍ ତୋର ଯଦି ରାଗ ଖାଇବା କଥା ଅଧିକ ଅଧିକ ଟିକେ ଚିଲି ସସ୍ ଦବୁ।
ହୁଁ।
ସେଇ ମିଠା ଦହିବରା ଟମାଟୋ ସସ୍ ଦେଇଥିବୁ ସେଇ ଦହିବରା ଟା ଭଲ ଲାଗେ ତାର ଟେଷ୍ଟ। ଗୋଟେ ଅଲଗା ସେଟା ଗୋଟେ ଅଲଗା ଗୋଟେ ପ୍ରାୟ ଏଟା ଏଇ ଫୁଟା ଦହିବରା ଆଉ।
ହୁଁ।
ଆଧୀରେ ଭେରସୁଙ୍ଗ ପତର ଇଏ ଫୁଟେଇବ।